ହଁ ହ୍ୟାଲୋ।
ଆଉ କଣ ଖବର?
ନା ଏଇସବୁ ତ କଥା ଅଛି ଆଉ। ତମ ଖବର ଆଉ ସୁ କଣ କୁ ଗାଁରେ କଣ ସାଙ୍ଗ ସେଠି ମଜାମସ୍ତି? କଣ ଖେଳ? କୁହ ଫେଭରାଇଟ୍ ତମର କଣ ଖେଳ?
ଫେବ୍ ରାଇଟ୍ କ୍ରିକେଟ୍ ଖେଳ କିନ୍ତୁ ଧୀରେ ଧୀରେ ଛାଡିଗଲାଣି ଆଉ ଆଉ ସେମିତି
ଆଚ୍ଛା।
ଆଉ ଯେମିତି ଛୋଟ ଛୁଆ ବେଳେ ସ୍କୁଲୁ ଆସିକି ବ୍ୟାଗ ଫୋପାଡ଼ିକି ଖେଳିବାକୁ ପଳଉ। ଆଉ ସେ ଯୁଗ ନାହିଁ।
ସିଏ ତ ସବୁ କ୍ଷେତ୍ର ବୟସ ଜୀବ ମାନେ ସବୁ ସ୍ମୃତି କିି ଆମକୁ ସେଇଠି ଛାଡ଼ି ଦେଇକି ଆସିବାକୁ ପଡ଼ିବ। କିନ୍ତୁ ସ୍ମୃତି ତ କେବେ ଲିଭେଇ ପାରିବେନି ସବୁବେଳେ ସେଟା ମାନେ ମନେ ରହି ମାନେ ମନେ ପଡ଼ି ପ଼ଡି କା ହିଁ ଆସେ। ହ ମୋ ଲାଇଫ୍ ରେ ତ ମୁଁ ସେମିତି କିଛି ବି ମାନେ କିଛି ସ୍ମୃତି ମୁଁ ଛାଡିବା ପାଇଁ ଚାହେଁ ନା। ଯେତେ ବଡ଼ ହେଇଯା। ମଉକା ମିଳିଲେ ହିଁ ମୁଁ ସେଇ ଜିନିଷଟା ଖେଳେ ଯେତେ ବଡ଼ ପିଲା ହୁଏ ନା କାହିଁକିନା।
ନା ଏବେ ତ ସବୁ ଫା ମାନେ ମୋବାଇଲ ଯୁଗ ହେଇଗଲାଣି ଆଗରୁ ଯେମିତି ହଁ। ମୋବାଇଲ ନଥିଲା ହଁ ସେତେବେଳେ ସବୁ ସାଙ୍ଗସାଥି ଗାଁ ରେ ବୁଲୁଚା। ସମସ୍ତଙ୍କୁ ଦେଖା କରିକି ତାଙ୍କ ସାଙ୍ଗେ ଖେଳା ଖେଳିକରି ଆସନ୍ତୁ। କିନ୍ତୁ ଏବେ ତ ଛୁଆ ଘରୁ ବାହାରୁନାହାନ୍ତି ଆଉ।
ସେଟାତ ପ୍ରାୟ ଛୁଆଙ୍କର ସେମିତି ରହହୁଛି କିନ୍ତୁ ଆମର ସେମତି କିଛି ନାଁ ଆମେ ଯାହା ବିହେଲେ ଉଁ ଗାଁରେ ମାନେ ମଜାମସ୍ତି ହିଁ ରହିବ।
ହୁଁ ସେ ଥି ମାନେ ଆଗୁରୁ ଯେମତି ଥିଲା
ହଁ ହଁ ସେମତି ତ ରହୁନି କାଇଁକିନା ଏଇ ଯୋଉ ମୋବାଇଲ ହେଲା ବୋଲି ସେଇ ସବୁ ପ୍ରୋବ୍ଲେମ ଟା ଆସିଲା ସେମାନେ ସବୁ ମୋବାଇଲ ରେ ବସି ଗେମ୍ ଖେଲେ ଆଉ ସେ ଖୁ ଖୁସି ଟା ଆଉ କୋଉଠୁ ଆସିବ? ତାପରେ ମୋବାଇଲ ହେଲା ମାନେ ଜେଜା ରୁମ୍ ରେ ଜେଜା ପଦାକୁ ହିଁ ଭାରିଲେନି।
ହୁଁ ସେଇ ତ ଆଉ ମାନେ ମୋବାଇଲି ଖେଳ ବାଇଆ କଲା ଆଉ। ତ ମୋବାଇଲରେ ତ ପଇସା ପକେଇ ଛୁଆ ଖେଲୁଛନ୍ତି ଆଉ।
ସେଥିରେ କିନା ଅଲ୍ଚୁଆଲି ଆମେମାନେ ହିଁ ବୁଝିବା ଦରକାର ମୋବାଇଲ ଟା ଆମର ଆମ ହାତରେ ସବୁବେଳେ ପାଇଁ ରହୁଚି ଆମେ ଯେତେବେଳେ ନାହିଁ ସେ ତାର ୟୁଜ୍ କରିପାରିବା କିନ୍ତୁ ସାଙ୍ଗସାଥି ସାଙ୍ଗସାଥି ଏଇଟା କେବେ ହେଇ ପାରିବ କି?
ତାପରେ ଯେଥିକି ସବୁ ମାନେ ସ୍କୁଲ ସାଙ୍ଗ ସେଇମାନେ ହିଁ ରହୁଚନ୍ତି କାହିଁକିନା କଲେଯେ ସାଙ୍ଗ ସବୁ ମାନେ ଦୂରେଇ ଯାଉଚନ୍ତି ଧୀରେ ଧୀରେ। ହେଲେ ପିଲାଦିନ ସାଙ୍ଗ ରହୁଚନ୍ତି ମାନେ କନଟାକ୍ଟ ରେ ରହୁଚନ୍ତି। ମାନେ ଗାଁ ରେ ଯେତିକି ସାଙ୍ଗ ଅଛନ୍ତି କିନ୍ତୁ ଆଉ କଲେଜ ସାଙ୍ଗ ଯେତିକି ସେ ସବୁ ଧୀରେ ଧୀରେ ମାନେ ଯେତିକି ସ୍କୁଲ ସାଙ୍ଗ କ୍ଲୋଜ୍ ମାନେ କ୍ଲୋଜ୍ ରହିବେ ସେତିକି କଲେଜ ସାଙ୍ଗ କ୍ଲୋଜ ରହିବେନି।
ଉଁ ନାଁ ସେଇଟା ତ ସତ କଥା।
କିନ୍ତୁ ସ୍କୁଲ ସାଙ୍ଗ କ୍ଲୋଜ୍ ର ରହିଲେ ହିଁ ଭଲ କାହିଁକି ନା ସ୍କୁଲ ସାଙ୍ଗଟା ଆଉ ରହିଯିବେ କିନ୍ତୁ କଲେଜ ତାଙ୍କର କଣ ସବୁ କିଏ କୁଆଡ଼େ ଆସିଥିବେ ନା ତାଙ୍କ ବଣ୍ଡିଙ୍ଗ ଟା ସେ ଗୋ ଗୋଟେ ଦିଇଟା ଯିଏ ରହିିବ ରହିବ ନହଲେ ନାହିଁ।
ହୁଁ। ତାପରେ ଧୀରେ ଧୀରେ ସବୁ ତ ଚେଞ୍ଚ ହଉଚି ନା ଦିନକୁ ଦିନ କାମ ପ୍ରେସ ସର ବି ସେମତି ରହୁଚି। ତାପରେ ଆଜିକାଲିକା ଦିନରେ ଆଉ କେହି ଫାଙ୍କା ରହୁନାହାନ୍ତି।
ଫାଙ୍କା ରହୁନ୍ କାଇଁ ନା ଅ ଏଇତ ଯାହା ଚେଞ୍ଚ ହଉଚି ଲାଇଫରେ ହୁଁ ସବୁକିଛି କି ଆମକୁ ଏବେ ପଇସା ଉପରେ ହିଁ ଧ୍ୟାନ ଦେବାକୁ ପଡ଼ିବ। ସମସ୍ତିଙ୍କି ଦେଖିବାକୁ ହେଲେ କେବଳ ପଇସା ଇନକମ୍ ନ କଲେ କିଛି ହେଇପାରିବନି।
ପ୍ରତି ସେକେଣ୍ଡ ମିନିଟ୍ ରେ ପଇସା ଲୋକ ଖୋଜୁଚନ୍ତି।
ଖୋଜୁଛନ୍ତି ଆବଶ୍ୟକ ପଡ଼ୁଚି କାଇଁନା ତା ବିନା ମଣିଷ କିଛି ବି ନୁହୁଁ।
ଆଗରୁ ବହୁତୁ ଲୋ ମାନେ ଅ ଥିଲା ବହୁତ ସହଜ ଅପାୟ ଥିଲା ଆଗୁରୁ ଲୋକ ଯାହା ଯେତିକି ଖଟୁଥିଲେ ସେଥିରେ ନିଜର ଜୀବନ ମାନେ ଜୀବିକା ଚଳି ଯାଉଥିଲା। କିନ୍ତୁ ଏବେ ଯାହା ହେଲାଣି ମାନେ ତମକୁ ପ୍ରତି ମିନିଟିରେ ଖଟିବାକୁ ପଡିବ।
ସେଇଟା ତ ହେଲା ମେନ୍ ପଏଣ୍ଟ। ଆଜିକା ଲାଇଫରେ କିଏ ବସିବା ପାଇଁ ବି ଚାହୁଁନାନ୍ତି ସେ ହଁ ଲେଡ଼ି ହଉ ବଏଜ୍ ହଉ। କି ବୟସ୍କ ଲୋକବି ହଉ ବୟସ୍କ ଲେଡ଼ିଜ୍ ବି ହୁଅନ୍ତୁ। କାଇଁନା ଜେନେରେସନ୍ ଯାହା ବି ଚେଞ୍ଚ କରୁଚି ସେଇଟାକୁ ସେମାନେ ଦେଖୁଚନ୍ତି ତ ଲାଇଫ ରେ ଆଉ ସେ ଅ କିଛି ବି ଇନକମ୍ କଲେ ତାଙ୍କର ସେଟା ହିଁ କିଛି ଆସିବ କାମରେ। ସେଇଟା।
ଆଉ ସଖାଳୁ କଣ ରୋଷେଇ କରୁଥିଲ?
ସଖାଳେତ ଆମର ହେଇଥିଲା ପଖାଳ ଭାତ ଆଉ ବଢ଼ି ଆଉ ଆମ୍ବ ଖାଇ ଦେଇଥିଲୁ ଆଉ।
ଆମ୍ବ ଗଛ ତମର ଅଛି।
ଆମର ବହୁତ୍ ଆମ୍ବ ଗଛ ସାତଟା କି ଆଠଟା ବେଳିଆ ଅଛି ଆଉ।
ମାନେ କି କି ପ୍ରକାର ଆମ୍ବ ହଉଛି।
ଅଛି ଗୋଟେ ହେଲା ମିନିମମ୍ କିଲେ ଦି କିଲ ପାଖାପାଖି ସେ ଏତେ ବହୁତ୍ ବଡ଼ ଆଉ ଗୋଟେ ସେମିତି ଅଧ କିଲୋ ପାଖାପାଖି ଗୋଟେ ଆମ୍ବ ଅଛି ସେ ଗୋଟେ ହେଲା ଯୋଉଟା ଦି କିଲୋ ପାଖା ପା ଖି ସେ ବହୁତ ଆମ୍ବିଳା ଆଉ ସେଟା ଆଉ ଗୋଟେ ଯୋଉଟା ସେଟା ପୁରା ବହୁତ୍ ମିଠା। କଞ୍ଚାରେ ବି ଖାଇପାରିବ ଆଉ ପାଚିଲାରେ ଖାଇବ ଗୋଟେ ପାରିବ ଯେମିତି ଛଅ ସାତ ଜଣ ଖାଇ ପାରିବେ ସେଇଟା।
ଓ ଆଉ ଯୋଉଟା ଇ କଞ୍ଚା ଇଏଟା ସେଟା ଖଟା କରିଦଉଥିବ ଆଉ।
ହଁ ଖଟ ଟା ମାନେ ସେଟା ବହୁତ୍ ହିଁ ଖଟା ହେଇଚି କୁହନ୍ତି କି ଦିଅ ଆମ୍ବ ଦିଟା ଚାରିଟା ଆମେ ତାଙ୍କୁ ଦେଇଦଉ ଆଉ ଆଉ ହଁ। କାହିଁ ନା ଏତେ ଆମ୍ବ ଗଛରେ ଆମର ଯେତିକି ଆବଶ୍ଯ ଖାଇବା ପାଇଁ ଯାହା ହେଉଚି ଯାହା ବି ହେଲେ ଆମ ଗାଁରେ ସମ ସ୍ତେ ହିଁ ଦଉ କାହିଁକିନା ପ୍ରାୟ ଲୋକଙ୍କର ଆମ୍ବ ଗଛ ହିଁ ନାହିଁ ଯି ଯି ଯା ହୁତୁ ସେଟା ଆମର ଜାଗା କିଣିକି ପୁରା ଲାଇନ୍‌ କରିକି ଆମ୍ବ ଗଛ ଆଉ ନଡ଼ିଆ ଗଛ ପୋତି ଦେଇଥିଲେ ବୋଲି ଆଜିକା ଡେଟ୍ ଯାହା ବଞ୍ଚିଛୁ।
ତାହେଲେ ବ ତାହେଲେ ପଇସା ବାଲା ତମେ।
ନା ନା ପଇସା ସେଟା ବା ଜେଜେଙ୍କ ଅମଳରେ ଲଗେଇ ଦେଇେଇଥିଲେ ନା। ଜାଗା କିଣିଲେ କଣ ହେଲା ଆମର ଚାରି ବାପା ନା ଚାରି ବାପା ପୁରା ବାଣ୍ଟ କରି ରହିଯାଉଛି ଆଉ ଖାଲି ଦାଣ୍ଡୁକୁ ହିଁ ଜାଗା ରହୁଛି ଅଳ୍ପ ଟିକେ। ସେମିତି କିଛି ନାହିଁ।
ମାନେ ଯେତେ ଭାଇ ସେତେ ଭାଗ।
ହଁ ସେଇଟା ତ ଏବେ ତ ଚାଲିଛି ଆଗରୁ ତ ଛାଡ ଏକାଠି ରହିକି ସବୁ କରିୁଥିଲେ କିନ୍ତୁ ଏବେ ଯେତେ ଭାଇ ସେତେ ଘର ଆମର ପୁରା ପାର୍ଟ ପାର୍ଟ ହେଇକି ରହିଯାଇଛୁ ସବୁ ରାସ୍ତା କୁ ଲାଇନ୍ କରି ନଡିଆ ଗଛ ଆମ୍ବ ଗଛ ଲଗା ହେଇଥିଲା ଆଉ ବାପା ବି ଲଗେଇ ଦେଇଥିଲେ ଆମର ସେ ଯେଉଁ ବିଲରେ ଲଗେଇ ଦେଇଥିଲେ ସିଏ ବି ଆମ୍ବ ଫଳୁଛି ତିନିଟା ଗଛରେ ଲଗା ତର।
ତା ମାନେ ଯେତିକି ଗଛ ସବୁ ତମର ଆଉ।
ହଁ ବିକା ବିକି କରୁନା କଣ ବିକିବୁ କାହିଁକି ନା ଗାଁ ଭିତରେ ବିକି ଵିକିଲେ କିଛି ଫାଇଦା ନାହିଁ। କି ଲାଭ ବି ନାହିଁ ଯଦି ସେମିତି ତମେ କାହାକୁ ବି ଦେଇଦଉଛ ସିଏ ପଛେ ପ୍ରଶଂସା କରିବ ବିକିଲା ମାନେ ସେଏ କହିବ ଏଇ ପଇସା ପାଇଁ ଏମିତି ଗଲା ସେମିତି କଲା।
ହଁ ସେଇ ପଇସା ପଇସା ନେଲା ଜିନିଷ ତ ଦେଲା କଣ ଲାଭ କଣ ନା ଆମକୁ କିଛି ସାହାଯ୍ୟ କଲା। ନା କଣ କିଛି ଇଏ ହେଲା ଏଇଟେ।
ସେଇଟା ଜମାରୁ ଭଲ ନୁହଁ।
ତାପରେ।
ମୁଁ ତ ଆମ୍ବୁ ପା ରିବି ମାନେ ହିଁ ଆମ ପାରିିବି ଗୋଟେ ଆଉ ଗୋଟେ ହେଲେ ସେ ଛୁ ଆମର ବଡ଼ ଗଛ ଆଉ କତିରେ ଛାତ ଗଛରେ ଦିଇଟା ଅଛି। ସେଇଠି ପାରିବି ମାନେ ସେ ଆମକୁ ଏତେ ମିଠା ସେ ଛୋଟ ମିଡିଲ ଟା ଏତେ ମିଠା ସମସ୍ତେ ଲାଇନ୍ ନେଇକି ଛିଡ଼ା ହେଇ ଯାଇଥିବେ। କଣ କରିବି ତାଙ୍କର ଯେତେ ଆମ୍ବ ଗଛ ନାହିଁ ସେ ନାଇଁ ସମସ୍ତଙ୍କୁ ମୁଁ ପାରିବି ସମସ୍ତଙ୍କୁ ଗୋଟେ ଗୋଟେ ଦେବି। ଚାରିଟା ବେଳେ ଏମିତି ମଜାମସ୍ତି କରୁ।
ମାନେ ଗାଁରୁ ଲୋକ ଆସୁଛନ୍ତି ଖାଇବା ପାଇଁ?
ଏଇଠି କାହିଁ ନା ଆମର ଛାତ ଉପରେ ଆମର ଆମ୍ବ ଗଛ ଉରା ପାଖରେ। ଆଉ ସେପଟରେ ତ ଗୋଟେ ସାହି ଅଛି ସେ ସାହିର ସବୁ ପଳେଇଆସସିେ ତାଙ୍କ ସାହିରେ ସବୁୋଟେ ଲ ଆମ୍ବ ଗଛ ନାହିଁ ନା ଆଉ ସେମାନେ ହେଲେ ଆସି ତେ ସାଙ୍ଗ ସାଥି ସେ ଅପା ମାନେ ହେବେ ଆସିବେ ତାଙ୍କର କହିବେ ତୁ ପାରୁଛୁ ମାନେ ଦବୁ ସବୁ ଯେତେବେଳେ ପରାହବ ସେତେବେଳେ ହିଁ ସେ ଖାଇବେ।
ଆଁ ଗଲେ କୋଉଦିନ ଦବ ଆଉ ଆମ୍ବ ଖାଇବା ଆଉ
ହଁ ହଁ ଆମ୍ବ ତ ଏତେ ନାହିଁ କି ପୁଣି ଆର ବର୍ଷ।
ଆଁ ସରିଯିବ ବୋଲି ଦଉନ ନା ଡାକୁନ।
ନା ନାନା ଆମର ତ ସରି ଗଲାଣି ମାନେ ଅଳ୍ପ ଆଉ ଅଛି ଯୋଉଟାକି ସେଟା ପଚେଇକି ଖାଉଚୁ।
ଏ ତା ତମର ପୁରା କଂଜୁସ ତମେ ମାନେ ଦବାକୁ ଏଇ ଏ ଏଇଭଳିଆ ସବୁ କଥା କହୁଛ।
ଗାଁରେ ଆସିଲେ ପଚାରି ଦବୁ ମୁଁ କେମିତି ପିଲା କାହିଁକି ନା ସମସ୍ତେ ହିଁ ଜାଣିଛନ୍ତି ମୁଁ ଆମ୍ବ ପାରିବି ଆଉ ଆମର ଯେତେବେଳେ ଫାଷ୍ଟ ଫାଷ୍ଟ ହବ ଆମର ସେତେବେଳେ ଖ ମାନେ ବ ଯୋଉ ଶୀ ତ ଦିନରେ ବିଲ ପୁରା ଫାଙ୍କା ଥାଏ ପା ସେଇଠି ଯାଇକି ମ ସମସ୍ତେ ଲଙ୍କା ଗୁଣ୍ଡି ଜିରା ଗୁଣ୍ଡି ଆଉ ଛୁରୀ ଯାଇଥିବ ଆମ୍ବ ଦି ତିନିଟା ଯାଇଥିବ ସଇଲା କଟାକଟି ହବ। ଭିଡ଼ିଓ ହବ ତାପରେ ଟିକେ କବାଡ଼ି ଖେଳିଦେଇ ମଜାମସ୍ତି କରିଦେଇ ପଳେଇ ଆସୁ।
ଆଉ ଟିକେ ଡ୍ୟାନ୍ସ ଫ୍ୟାନ୍ସ ଆଉ ଡ୍ୟାନ୍ସ ହବ ଆଉ
ଡ୍ୟାନ୍ସ ଏମତି ଅକେଜନରେହିଁ ଆମର ଶୋ ଭାରତ ଭାଲୁକୁଣି କିମ୍ବା ସରସ୍ୱତୀ ବସିଲେ ହିଁ ହୁଏ। ସେମିତି ହୁଏନା ମଜାମସ୍ତି ଏଇ ଯୋଉ ସୂର୍ଯ୍ୟମୁଖୀ ଖେଳ ହଉ କବାଡି ଖେଳ ହଉ ନହେଲେ ବିଷ ଆମ୍ବୃତ ସେଇ ଛୋଟ ଛୋଟ ଛୁଆ ଙ୍କୁ ଡାକିକି ନେଇକି ଆମେ ସେଠି ମଜା କରୁ। ସ୍ତେ କରିଥିବା
ସୂର୍ଯ୍ୟମୁଖୀ ଖେଳ କଅଁ ପା?
ଅକ୍ଷୟ ତୃତୀୟା ଖେଳ ମାନେ ସିଏ କହିବେ କି କଣ। ହାତୀ ହେଇକି ଆସ ଘୋଡା ହେଇକି ଆସ। ଆଉ ଏମିତି ହେଇକି ଆସ ସେମିତି ହେଇକି ଏଇଟା ଅଛି ଆଉ।
ଆ ମୋ ଜୀବନରେ ମୁଁ ଫାଷ୍ଟ ଟାଇମ ଶୁଣୁଛି ସୂର୍ଯ୍ୟମୁଖୀ ଖେଳ।
ଆମ ଏପଟରେ ଅଛି ସେଏଟା।
ସେଇଟା ଆଉ କଣ ନାଁ ଆଉ କଣ ଥ ଥିବ ମାନେ
ନା ନା। ସେଇଠା ଦେଖ ଯୋଉ ବାସ୍କେଟବଲ୍ ଗୋଟେ ଅଛି ସୂର୍ଯ୍ୟମୁଖୀ ଖେଳ କବାଡ଼ି ଖେଳ। ପୁଞ୍ଚି ଖେଳ ସ୍ପିକିଂ ଖେଳ ଏଇଡା ସବୁ ଅଛି।
ହଁ ଏବେ ବି ତମର ଖେଳ ଖେଳୁଛ ରଜରେ?
ରଜରେ ନାଇଁ ମାନେ ଯେତେବେଳେ ଇଚ୍ଛା ହେଲା ସେତେବେଳେ କି ଏମତି ଅ ମାନେ ଇଏ ହେଲେ ଛାମ ଛାତ ଟା ବହୁତ ବଡ ଛା ତ ଅଛି ନା କକା ଛାତ ଆମ ଛାତ ଲାଗିକି ଆଉ ମୋ ଭଉଣୀର ମୋର ପ୍ରାୟ ବ୍ୟାଟବଲ ଖେଳ ବ୍ୟାଡମିଣ୍ଟନ ଖେଳଦଉ। ସେତ ଏବେ ଫ୍ରି ହଉନି କାହିଁକିନା ସେ ପଢା ପଢି ଉପରେ ଧ୍ୟାନ ଦଉଚି। ଏଇ ଆଉ ଅଲଗା ଛୁଆଙ୍କୁ ଧରିକି ଖେଳୁଛୁ ଆଉ।
ଓହୋ ତମର ମାନେ ଦଶମ ପାସ ଆଉଟ କଉ ବର୍ଷ?
ମୋର ତ ହେଇଛି ଟୁ ଥାଉଜେଣ୍ଟ ଥା ଥାର୍ଟଟିନ୍ ଥାର୍ଟଟିନ୍‌ କି ଟୁଏଲଭ ବଧେ ହଁ ଥଟଟିନ୍ ବୋଧେ।
ଆ ତାହେଲେ ସେମ୍ ସେମ୍।
ହଁ।
ହ ତାହାଲେ ସମାନ ବର୍ଷ ଆଉ।
ହଁ ହଁ।
ଆଉ ସକାଳୁ ମାନେ ସକାଳୁ ଉଠିକି ତ ହସ ମାନେ
ତମେ ଏବେ କଁ ଘରେ ଅଛ ନା ଆଉ କିଛି ଜବରେ କିମ୍ବା କଣ?
ନାଇଁ ଘରେ ଅଛି ଘର ଘରେ ଅଛି। ଚାଲିଛି ମାନେ ଜବ୍ ଚାଲିଛି।
ମାନେ ଆଉ ଜବ୍ ଚାଲିଛି ତାପରେ କ କାମ ହଉଛି ଅଲଗା କାମ ହଉଛି ଆଉ।
ଆଛା ଭଲ।
କିଛି ନା କିଛି କରିବା ଦରକାର ନହେଲେ ଆଉ ଖାଲି ସେମିତି ଘରେ ବସିଲେ କିଛି ବି ଫାଇଦା ନାହିଁ।
କାହିଁକ ବୟସ ତ ରହିବନି ବୟସ ଚାଲିଥିବ ବଢି ବଢି।
ହୁଁ ମାନେ କହୁନଥିଲ ନା ପ୍ରତି ମିନିଟ ରେ କାମ ଦରକାର ମାନେ ପଇସା ଦରକାର।
ହୁଁ ହୁଁ ହୁଁ।
ସେଇଥିପାଇଁ ସବୁ କାମ ସବୁ କାମ କରିବାକୁ ପଡ଼ୁଛି।
ସ ସେଇଟା ସବୁଠାରୁ ବେଷ୍ଟ। ଯୋଉ ଲେଡ଼ିସ୍ ତ ଛାଡ଼ିବେ କିନ୍ତୁ ପୁଅ ପିଲାଙ୍କ ଭିତରେ ଏ ସବୁ କାମ ଜାଣିଥିବା ଦରକାର ଜାଣିଲେ ହିଁ ତମେ ଆ ମାନେ କଣ ସେଇଟା ଭଲ ପୁଅ ବୋଲି ଯାହାକୁ କୁହାଯାଏ ସେଇମାନଙ୍କୁ ହୁଁ ଜଣାଯାଏ। ମୋ ଛୁଆ ପାପୁ ଗୋଟେ ଅଛି ସିଏ ପ୍ରା କେତେ କୋଡିଏ ବର୍ଷ ତାକୁ କିନ୍ତୁ ସେ ସବୁ କାମ ବାପ ପାଙ୍କ ସହିତ ରହିକି ସବୁ କାମ ଜାଣେ ବିଲରେ ଯେତିକି କାମ। ମିସ୍ତ୍ରୀ ପାଖରେ ରହିବେ ଇଏ ସିଏ ସବୁ ଲାଇନ୍ ଫାଇନ୍ ସବୁ କାମ ତାକୁ ଜଣାଅଛି।
ଚାଷ କରୁଚନ୍ତି ନାଇଁ?
ଚାଷର କେତେ ହେଲ୍ପ ମାନେ କଣ ସେଇଟା ସେଛୋଟ ପିଲା ଜାଣିନି କିନ୍ତୁ ସେ ସେକାମଟା କରିଦିଏ। କିନ୍ତୁ ସେଇଟା ସମସ୍ତେ ତାକୁ ବହୁତ୍ ଭଲ ପାଆନ୍ତି ସେସବୁ କାମ ଜାଣିଚି ବୋଲି।
ଓହୋ।
ଓ ହୋଉ ଆଉ ଏସବୁ କଥା ଆଉ ଲାଇଫରେ ଆଉ କଣ କରାଯିବ।
ତାପରେ ବେପାର ହବ ସବୁ ତମର ମାନେ ଦାଦା ହରିକା କରୁଚନ୍ତି ଆଉ।